ସାହୁ
ହଁ ହ୍ୟାଲୋ ସାର୍ ନମସ୍କାର।
ହଁ ମ୍ୟାଡ଼ାମ ମୋସ୍କାର। ଆଉ ସେମିତି ଆଉ। ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି।
ଖାଇ ସାରିଲେଣି?
ହଁ ଖାଇ ସାରିଲେଣି ଘରେ ହେଇଥିଲା ଭାତ ଡାଲି।
ଓ ହଉ ଛାଡ ଆଉ
ଆପଣ ଖାଇସାରିଲେଣି।
ହଁ ସେମତି ଆଉ।
କଣ ଖାଇଲେ।
ଭାତ ଡାଲି ଚି଼ଙ୍କୁଡ଼ି।
ଓହୋ। ଚିଙ୍ଗୁଡୁ ଭଲ ଥିଲା।
ଆଉ ଆଉ। ଗଟେ ମୁଁ ଆର୍ଟିକିଲ୍ ବିଷୟରେ ଆପଣଙ୍କୁ କହିବାକୁ ଚାହୁଥିଲି। ଗୋଟେ ହାସ୍ୟ ଆର୍ଟି ଆର୍ଟିକିଲ୍ ଆ ହୋଉ ମୁଁ ଆର୍ଟିକିଲ୍ ମୁଁ ନିଜେ ଲେଖିଛି। ପ୍ରବୀଣ କୁମାର ସାହୁ ନାଁରେ ଅଛି। ପବ୍ ଥିବ ଆପଣଙ୍କୁ ଲିଙ୍କ୍ ଟା ସେୟାର ଏ ଆପଣଙ୍କୁ କଣ ନେ
ଲିଙ୍କ୍ ଟା ଲିଙ୍କ୍ ଟା ଛାଡି ଦେବ। ଆ
ହଁ ହଉ ଆର୍ଟିକିଲ୍ ନା ହଉଛି କି ଦ୍ଵନ୍ଦ୍ୱ ତାଉ ବିଷୟରେ ମୁଁ କିଛି ବର୍ଣ୍ଣନା କରିବାକୁ ଚାହୁଁଛି। ଆପଣ ଯଦି ଭୁଲ୍ ଥିବ। ମତେ କହିବି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ହବାରେ।
ଦ୍ୱନ୍ଦ୍ୱ। ଦ୍ଵନ୍ଦ୍ୱ ଅର୍ଥାତ୍ ସଠିକ୍ ନିର୍ଣ୍ଣୟ ନେଇ ପାରିବା। କେ ବିଚାର ଓ ମନ ଭିତରେ ଦ୍ଵନ୍ଦ୍ୱ ନା କେବଳ ଆମକୁ ସଠିକ ନିର୍ଣ୍ଣୟ ନେବାକୁ ରୋକେ। ଏହା କେବଳ କେତେକ ସମୟରେ ଆମ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ମଧ୍ୟ କରେ। ଏକ ସାଧାରଣ ଘଟଣାକୁ ଉଦାହରଣ ରୂପେ ନିଅନ୍ତୁ। ଧରନ୍ତୁ। ଆପଣ ଜଣେ କଲେଜ୍ ପଢିବା ଛାତ୍ର। କିମ୍ବା ଛାତ୍ରୀ। ଠିକ ଅଛି ହୁଁ ଆଉ ପଢା ମ ଆଝିରେ ଆପଣ କାହାକୁ ନିଜ ମନରେ ସ୍ୱତନ୍ତ୍ର ସ୍ଥାନ ଦେଇ ତା ସହ କଥାବାର୍ତ୍ତା
ନା ସେମିତି ତ କେହି ମିଳି ନାହାଁନ କିନ୍ତୁ ଆଗ କାଳରେ ମିଳିପାରନ୍ତି। ଆଗାମୀ ସମୟରେ
ଓହୋ ମୁଁ ପ୍ରକୃତ ଶବ୍ଦରେ ପ୍ରୟୋଗ କରୁନାହିଁ। କା କାରଣ ଏହା ମୋର କେତେକ ପାଠକଙ୍କୁ ବାଧା ଦେଇପାରେ। ଆଜିକାଲି ଏସବୁ ହେବା ଖୁବ୍ ସାଧାରଣ ଘଟଣା। ତେଣୁ ଦୟା ରେ ଦିହକୁ ନେବେନି।
ଆଜ୍ଞା। ହଁ ହଁ
ବିଷୟ ବସ୍ତୁ ଫେରିବା।
ଆଜ୍ଞା।
ତେବେ ଆପଣ କାହାକୁ ସେ ସ୍ଥାନ ଦେଇ ସାରିଛନ୍ତି। ଆଉ ଦିନରେ ଅନ୍ତତଃ ଗୋଟେ ରୁ ସାଢେ ଗୋଟେ କାଳ ସମୟ ଦେଇଛନ୍ତି।
ନା ସେମିତ ଦେଇନି ମୁଁ।
ହ ତେବେ ଏହା ଆପଣ ତେବେ ଏହା ଆପଣଙ୍କ ପରିବାର ଲୋକଙ୍କୁ ହଜମ ହେଇନି। ଏବେଠୁ ଆପଣଙ୍କ ଦ୍ଵନ୍ଦ ଭାଗ ଭାଗ ଆରମ୍ଭ ହେଲା। କିପରି ନା ଆଗେ ଆପଣଙ୍କ ଘର ଲୋକେ ବାରମ୍ବାର ଆପଣଙ୍କୁ ପଚାରିବେ କାହା ସହ ଗପୁଛୁ କିରେ ହୁଏତ ପ୍ରଥମ କିଛି ଥର ସାଙ୍ଗ କହିପାରନ୍ତି ବର୍ତ୍ତି ଯାଇପାରନ୍ତି। ମାତ୍ର ଗୋଟିଏ ଦେଢ ସପ୍ତାହ ପରେ ଆପଣଙ୍କୁ ଗାଳି ଦେବା ଆରମ୍ଭ କରିଦେବେ। ଆଉ ଆପଣଙ୍କ ଦେଖେଇ ଦେଖେଇ କୁହାଯିବ ଦିନ ସାରା କିଛି କାମ ଧନ୍ଦା ନାହିଁ ବିଛଣାରେ ପଡିକି ଦିନ ରାତି ଗପୁଛୁ। ତେବେ ଏସବୁ ଆପ ଆ ଆପଣ ଦ୍ୱନ୍ଦ ରେ ପଡିବେ ଯେ କଣ କରିବେ।
ଓହୋ ଏତେ ବଡ ଦୋନଦ ନା।
ହଉ
ହଁ।
ନା ତାକୁ କଲ କରିବାକୁ କୁ ମନା କରି କହିବ ଭାଇ କରିବେ ନା ଘର ଲୋକଙ୍କ କଥା ସହିପାରିବେ ଯଦିବା ଆପଣ କଲ ରେ କଥା ନ ହେଇ ମେସେଜ ମାଧ୍ୟମରେ ନିଜ ଭାବର ଆଦାନ ପ୍ରଦାନ କରୁଛନ୍ତି। ଏବେ ଆପଣଙ୍କ ଘର ଲୋକ ମଧ୍ୟ କିଛି କହିବେନି। ମାତ୍ର କିଛି ଦିନ ଗଲା ପରେ ଆରମ୍ଭ ହେବ ଶବ୍ଦ ବାହାଣର ବକ୍ଷ ଭେଦୀ ପ୍ରହାର।
ଆଚ୍ଛା ଆଚ୍ଛା।
ଉଦାହରଣ ହଁ। ତା ମାନେ ଆପଣଙ୍କୁ ପରେ କହିବି ନେ ନେଷ୍ଟ ଆପଣଙ୍କୁ ମୁଁ ଏକ୍ଜାମ୍ପଲ ଦଉଛି। ଉଦାହରଣ ସରୂପ ଦିନ ରାତି ଚବିଶ ଘଣ୍ଟା ମୋବାଇଲ ଧରିକି ପଡିଥା। କଣ ଖାଲି ମୋବାଇଲ ଟା ଟୁପୁ ଟୁପୁ କରୁଛୁ। କେଜାଣ କିି ଇତ୍ୟାଦି କହିବାକୁ ଚାହୁଁନି କାରଣ କାହା ସହ କେତେ କେତେ ପ୍ରକାର ହିଂସାତ୍ମକ ଶବ୍ଦ ବାଣର ପ୍ରୟୋଗ ହେଉଥିବା। ଆଉ ସେ ବିଚାର ଏଠି ପୁଣି ସେଇ ବାଣ ଦେଖି ତା କୋମଳ ହୃଦୟ କେତେ ବା ଉଦ୍ଧାରଣ ନହେବ।
ଓହୋ
ହୁଁ। ହଁ ତେବେ ଏଠି ଆପଣ ଭାବିବେ ଯେ ଘର କଥା ମାନିଲେ ପ୍ରେମ ଜୀବ ଚୁଲିକୁ ଆଉ ତା କଥା ମାନିଲେ ଘରର ତେଯ୍ୟ ପୁତ୍ର ତେବେ ଏହି ଦ ପୁତ୍ର ସରି ନାଇ ପୁତ୍ରୀ ତେବେ ଏହି ଦ୍ଵନ୍ଦରେ ରହିଲେ ଆପଣଙ୍କ ସେଇ ବର୍ଷ ବିବାଦ ତେଣୁ ଦ୍ଵନ୍ଦ ଉପରେ ଦ୍ଵନ୍ଦ ଆପଣଙ୍କ ମୁଣ୍ଡ ଘାରିବ।
ଉଁ ହୁଁ
ତାହେଲେ ଆପଣ କଣ କରିବେ?
ଉହୁଁ ମୁଁ ଭାବୁଛି ଘ ଘରେ ସକାଳେ ମ୍ୟାଗି ହେଇଥିଲା ସେଇଟା କରିକି ଖାଇଦେବି ଆଉ ମାନେ ମୋ ମୁଣ୍ଡ ଏତେ ଷ୍ଟ୍ରେସ୍ ସହିପାରିବନି।
ଆପଣ ଅପମାନ ଯୋନ କ ଶବ୍ଦ ମତେ କହୁଛନ୍ତି ମୁଁ ଆପଣଙ୍କୁ ମୋର ପକ୍ଷ ପ୍ରଦାନ କର ଛି ଆପଣ ଏଇ ଇଏ ବିକ୍ଷମାନ କଥା କଥା କହୁଛନ୍ତି।
ଆଜ୍ଞା ମୁଁ ମାନେ ମୋ ପାଟିରେ ଏବେ କଥା ବାହାରୁନି ତ ମାନେ ବହୁତ ଗମ୍ଭୀର ବିଷୟ
ଓହୋ ତେବେ ଅନ୍ୟ ଏକ ପରିଘଟଣା ଉପରେ ଦୃଷ୍ଟିପାତ କରିବା
ଆଜ୍ଞା
ସମାନ ମହାଶୟା ମାତ୍ର ଏବେ ହଷ୍ଟେଲରେ ରହୁଛନ୍ତି ଏବେ ବୋଧହୁଏ ଆପଣ ବାପା ମାଙ୍କ ଗାଳି ବଞ୍ଚି ଯାଇଛନ୍ତି ହେଲେ ଏଠି ବି ଦ୍ଵନ୍ଦ୍ୱ ଆପଣଙ୍କ ପିଛା ଛାଡିବନି
ଓହୋ
ନା ଏପଟେ ଆପଣଙ୍କୁ ଛିଡା ହେଇଥିବା ତଥା କଥା କଥାରେ ଆପଣଙ୍କୁ ପିନ୍ ମାରିବା ପାଇଁ ଆପଣଙ୍କ ଅତି ପ୍ରିୟ ସାଙ୍ଗ ମାନେ ସବୁ ସମୟରେ ସଜାଗ ହୋଇ ରହୁଥିବେ ଆଉ ଆପଣ ଆପଣଙ୍କ ଭାବ ବିନିମୟ ଆରମ୍ଭ ରମ୍ଭ ହେବା ମାତ୍ର କେ ଆପଣଙ୍କ ସାଙ୍ଗମାନେ ଭାବ ବି ବିନିମୟରେ ବିଭିନ୍ନ ଉପାୟରେ ହ ହନୁମାନ ଲଙ୍କାରେ ନିଆଁ ଲଗ ଗେଇଲା ଭଳି ଲଙ୍ଗଳା ଆପଣଙ୍କ ବାର୍ତ୍ତାଳପରେ ଯେପରି ଧଜ୍ୟା ଆଉ ହଉ। ଧଜ୍ୟା ଉଡ଼ାଇ ଦେବେ। ଉଡାଇ ଦେବେ ଯେ ଆପଣ ପୁଣି ଦ୍ଵନ୍ଦରେ ପଡିବେ ଯେ କଥା ହେବ ନା ମେସେଜ କରି କହିବ। ପୁଣି ଯଦି ଆପଣଙ୍କ ମେସେଜ କରି କଥା ହେବାକୁ ଚେଷ୍ଟା କଲେ କିଛି ପ୍ରିୟ ବନ୍ଧୁ ଆପଣଙ୍କ ହାତରୁ ମୋବାଇଲ୍ ଟିକୁ ଅତି କୋମଳ ଭାବେ ନେଇ କିଛି ଭଲ ପଦ ମେସେଜ୍ ରେ ଲେଖିଦେବେ ନହେଲେ ଆଉ କେତେ ଜଣ ଫୋନ୍ ନମ୍ବର୍ ନେଇ ଆଗ୍ରହ ପ୍ରକାଶ କରିପାରନ୍ତି, ହଁ ଯଦି ଆପଣଙ୍କ ସାଙ୍ଗ ଏତେ ଭୁଲ ନୁହଁନ୍ତି, ତ ଆପ ଆପଣ ମାନେ ମୋ ସହ ଏକମତ ନହୋଇ ପାରନ୍ତୁ, କିଛି ସାଙ୍ଗ ଏପରି କରିବାକୁ ପଛଘୁଞ୍ଚା ଦିଅନ୍ତିନି। ତାହେଲେ ଆପଣ କଣ କରିବେ?
ଆ, ମୁଁ
ଆପଣଙ୍କ ଆପଣଙ୍କ ସାଙ୍ଗ ମାନଙ୍କ ଉପରେ ଅ ଓପିନିଅନ୍ କଣ?
ଅଁ, ମୋ ସାଙ୍ଗ ମାନେ ତ ସେମିତି ନାହାନ୍ତି ମାନେ ଏତେ ବେକାର ଲୋକ। ସିଏ ମୋ ଫୋନ୍ ନେବେନି କିନ୍ତୁ ପୁଅ ମାନଙ୍କ କେସ୍ ମୁଁ ବହୁତ ସାରା ଦେଖିଚି, ଆ ଆପଣଙ୍କ ସହିତ ହେଇଚି କି ସେମିତି କିଛି?
ମୋ ସହିତ ବହୁତ ଥେଇନି, କିଛି ଥେଇଚି, କିଛି ଥେଇନି।
ଓହୋ! କିଞ୍ଚିତ ହେଇଚି, କିଞ୍ଚିତ ହେଇନି, ଓହୋ।
କିଞ୍ଚିତ ନାଇଁ କିଛି କିଛି।
ଓହୋ କିଛି କିଛି।
କିଞ୍ଚିତ ଆପଣ ତେଲଗୁ ଆଡ଼େ ପଳଉ ଛନ୍ତି, ଆମେ ଓଡିଆରେ କଣ୍ଟିନ୍ୟୁ ହଉଛି। ହୁଁ,
ତ ଆପଣଙ୍କ ସହିତ କି-ତାହେଲେ ହେଇଚି କିଛି କିଛି ନା?
ଏ ହଁ ଏହା ପରେ ଏହା ପରେ ଆପଣ ପୁଣି ଦ୍ଵନ୍ଦ ରେ ପଡିବେ ଯେ ଏଇଠି ରହିବି ନା ଘରକୁ ଚାଲିଯିବି, ଘରକୁ ଗଲେ ଶବ୍ଦ ବାଣ, ଆଉ ଏଇଠି ରହିଲେ ଅତି ଭଦ୍ର ନାମ ସାଙ୍ଗ ତେବେ ଯଦି ଆପଣ ଏ ସବୁରୁ ବନ୍ ଚିତ ବ୍ୟସ୍ତ ହୁଅନ୍ତୁ ନାହିଁ। ଦ୍ଵନ୍ଦ୍ୱ ସମସ୍ତଙ୍କ ପାଇଁ ଅଛି ଆଜ୍ଞା, ତେବେ ପୁଣି ସେଇ ଚରିତ୍ର ମାତ୍ର ଟିକେ କାହାଣୀ ପରିବର୍ତ୍ତନ, ଏଥର ଆମ ଚରିତ୍ର ଦିଉଆ, ତତାଧିକ ବକ୍ତି ଅଥବା ମହିଳାଙ୍କୁ ନିଜର ସେଇ ସ୍ଥାନ ରଖି ଠିକ୍‌ ଅଛି ସେଇ କାହାଣୀ କହିବାକୁ ଆଗରୁ ହରିବୋଲ ନ ପକେଇଲେ ଆଜ୍ଞା କହିହବନି। ତେଣୁ ବୋଲ ଏକ ବାର ବୋଲ ଏକ ବାର
ଆଜ୍ଞା
ବୋଲ ଏକ ବାର
ହଁ ଓହୋ ହରିିବୋଲ।
ହଁ
ହୁଁ ଉଁ
ଏବେ ଏବେ ଆପଣଙ୍କ ହୃଦୟ ପରିସମା ନାହିଁ ବୋଲି ଭୁଲିଯିବେ କାରଣ ପୂର୍ବ ବର୍ଣ୍ଣିତ ଚରିତ୍ର ଜଣଙ୍କ ସହ ରହିବା ଦୁର୍ଦ୍ଧି ସହ ହେଉଥିବା ମାତ୍ରା ଆପଣ ଆପଣ ଦୁଇବା ତତ୍ୱଧିକ ସହି ରହିପାରନ୍ତି। ଏ ପ୍ରକାର ବ୍ୟକ୍ତି ମାନେ ଖୁବ୍‌ ଦୃଢ ହୋଇଥାନ୍ତି ମାନସିକ ସ୍ତରରେ କାରଣ ଏକ ଦିନରେ ସେମାନେ ଦୁଇ ବା ତରିସ୍ଥାନ ଭ୍ରମଣ କଥା ଦୁଇଟା ତତ୍ତରିକ ବ୍ୟକ୍ତିବିଶେଷ ସହିତ ବାର୍ତ୍ତାଳାପ ସେଇ ପ୍ରତ୍ୟେକ ସେଇ ଅତିକ୍ରମରେ ଏକ ଘଣ୍ଟା ଏବଂ ଘର କାମକୁ ବି ଖୁବ ସହଜରେ କରିପାରନ୍ତି। ତେବେ ଦ୍ଵନ୍ଦ କୋଉଠୁ ଆସେ ନା ଯେତେବେଳେ ବଡ ଘର ବଡ ଗୁମର ଫିଟେ ନା ଯେ କୌଣସି ଯଦି ଜଣେ ଆ ଆପଣଙ୍କର ଅପାର ଶକ୍ତି ବିଷୟରେ ଜାଣି ଆପଣଙ୍କ ହୃଦୟରେ ଅଧିଷ୍ଟି ଟା ଜଣେ ଦେବୀଙ୍କ କର୍ଣ୍ଣରେ ଅବପାତ କରି। ଇଏ ତାପରେ ଦେବୀ ନିଜର ସମସ୍ତ ଶକ୍ତିକୁ ଠୁଳ କରି ଆପଣଙ୍କୁ ସମସ୍ତଙ୍କ ସାମ୍ନାରେ ନିଜ ସାଧାରଣ ପାଣ୍ଡୋଇ କଥା ଉଚ୍ଚସ୍ତତମ୍ଭ ବିଶିଷ୍ଟ ପାଣ୍ଡୋଇରେ ଆପଣଙ୍କ ସୁକୋମୂଳ ଗାଁ ଲଙ୍କୁ ରକ୍ତ ବର୍ଣ୍ଣ କରି ଆପଣଙ୍କୁ ସୁନ୍ଦର ତା ବହି ଗୁଣିତ କରିବା ପାଇଁ ପଛଗୁଚ୍ଛା ଦେବିନି
ଓହୋ
ଏବେ ଆପଣ ନିଜ ଅତି ସୁନ୍ଦର ମୁଖକୁ ନେଇ ଖୁବ୍ ଦ୍ନ୍ଦରେ ପଡିଯିବେ ଏଇ ସୁନ୍ଦର ମୁଖକୁ ନେଇ ଅନ୍ୟ କୋଉ ଦେବଙ୍କ ପାଖକୁ ଯିବେ କାରଣ କଥା ଟା
ଓହୋ ହୋ ମୁଁ ତ ଗମ୍ଭୀର କଥା କହୁଛନ୍ତି ଆପଣ? ଏତେ କେମିତି ଭାବି ପାରିଲେ ଆପଣ
ମୁଁ ଆର୍ଟିିକଲ ପେପର ରେ ଯିବାକୁ ଚାହୁଁଚି। ଚ ମୋର ମୁଁ ଆର୍ଟିକଲ ପୁରା ପାୱାରଫୁଲ ବନେୟା ଥା
ଓହୋ ତାହେଲେ ବହୁତ ଗମ୍ଭୀର କଥା ଲେଖୁଛନ୍ତି ଆଉ
ଆଉ ଏତିକି ଟ କହିବ ମୋ ବର୍ଣନା ଶେଷ କରୁଛି ମତେ ଘରକୁ ଫୋନ ଆଇଲାଣି କଲ୍ ଆଇଲାଣି ଏ ମୁଁ ମୁଁ ଯାଉଛି।
ହଉ ସାର୍ ନମସ୍କାର ରଖୁଛି। ଆପଣ ନିଜ ଆଡୁ କାଟନ୍ତୁ।
ହୁଁ
ମାଛ ଡା ଆ